ହ୍ୟାଲୋ, ଭାଇ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।
ଶୁଭ ସକାଳ ଭାଇ ଭଲ ଅଛନ୍ତି? ହୁଁ
ଭଲ ଅଛି ଆଉ। ଆଉ ତୋମ ଖବର କ
ମୋର ହଁ ଠିକଠାକ୍ ବର୍ତ୍ତମାନ। ଆଉ କଣ? ଘରେ ସବୁ ଭଲ ଅଛନ୍ତି ତ ଭାଇ?
ହଁ ଘରେ ବି ସମସ୍ତେ ଭଲ ଅଛନ୍ତି ଆଉ, ଖିଆ ପିଆ ସରିଲାଣି?
ହଁ ଭାଇ ମୋର ତ ଦିନ ଦଶଟା ହେଲେ ମୋର ଲଞ୍ଚ ସରିଯାଉଛୁ, କଣ ଯଦି ଲଞ୍ଚ ଟିକେ ଯେ ମଝିରେ ଯୋଉ ରଞ୍ଚ ସେଇଟା ମୋର ସରିଯାଉଛି। ବ୍ରେକ୍ ଫାଷ୍ଟ ଆଉ ଲଞ୍ଚ ଭିତରେ ନା ହଁ ଗୋଟେ ଥର ମିଶେଇବି ଘରେ ଥିଲୁ। ଯେ ତୋମର ଭାଇ? ତୋମର?
ପାଇ ଏ ରୁଟି ପରଟା ଟିକେ ଖିଆ ହେଇଛି, ତାପରେ ରୋଷେଇ ହବ ଖିଆ ହବ ଆଉ।
ଆଉ ଭାଇ ୱାର୍କ ଜୀବନକୁ କେବେ ଯିବେ ପରିବର୍ତ୍ତନ କରି?
ଯିବା ଆଉ ସମୟ ତ ପାଖେ ଆସିଲେ ଯିବାକୁ ପଡିବ ହୁଁ,।
ହଁ ହଁ
କଣ କହିଲେ?
ଭାଇ ବର୍ତ୍ତମାନ ଯୋଉ ଗୋଟେ ସିଚୁଏସନ୍ ପଳି ଆସିଛି ଯେ ଆମେ ସ୍କୁଲ୍ ହଉ ବା କଲେଜ୍ ହଉ ମାନେ ଏବେ ଗୋଟେ ଟିଚର୍ ଟେ କି ଲେକଚର୍ ଟେ ଆକଣ୍ଡ ହବା ବର୍ତ୍ତମାନ କମ୍ପିଟେଟିଭ୍ ଯୁଗରେ ବହୁତ କଷ୍ଟ ହେଇ ଆସିଲାଣି। ଯେ ଏତେ ଟ୍ରେଣ୍ଡ ହେଇ ଚି ମାନେ ଟ୍ରେନିଂ ନେଇକି ତା ପରେ ଟିଚର୍ ରହୁଛନ୍ତି। କିନ୍ତୁ ଏତେ ଟ୍ରେଣ୍ଡ୍ ଟି ଚରଳସ୍ ଷ୍ଟୁଡେଣ୍ଡଗ ପାଖରେ ଏତେ ଟ୍ରେଣ୍ଡ୍ ଟିଚର ଥାଇକି ବି ଷ୍ଟୁଡେଣ୍ଡ ମାନେ ଫୋକୋସ୍ କରୁଛନ୍ତି ଯେ ଆମେ କୋଚିଙ୍ଗି ସେଣ୍ଟର ଯିବୁ ଯଉ କୋଚିଙ୍ଗ୍ ସେଣ୍ଟର୍‌ରେ ବି ଟ୍ରେଣ୍ଡ୍‌ର ଟିଚର୍ ନାଁ ମାନେ ଯଉମାନେ ଜଷ୍ଟ ପାସ୍ଆଉଟ୍ ହେଇ ଥିବୁ ଯଉମାନେ ଏ ଜବ ପାଉନଥିବେ ସେମାନେ ସେଇ କୋ ଚିଙ୍ଗ୍ ସେଣ୍ଟରରେ ପଢଉଛନ୍ତି କିନ୍ତୁ ଛୁଆମାନେ ସେ କୋଚିଙ୍ଗ୍ ସେଣ୍ଟର୍‌ ଓରିଏଣ୍ଟ ଟା ହେଇହେଇ ଗଲାଣି ବର୍ତ୍ତମାନ ଗୋଟେ ଟ୍ରେଣ୍ଡ୍ ସେଟ୍ ହେଇଗଲାଣି ଯେ ଏ ମାନେ ତୁ ଯୁଆଡେ ଯାଉଜ କଲେଜେ ଟିଉସନ୍‌ ନୁଏ କଲେଜ୍‌ରୁ ସ୍କୁଲ୍ ଯାଏ କିନ୍ତୁ ଟିଉସନ ଯିବୁ ଯଉ ଟିଉସନ କୋଚିଙ୍ଗି ସେଣ୍ଟ୍ର ହାଟାଗୁ
ଆଚ୍ଛାଁ
କେତେ ଦୂରୁ ଭାଇ ଯଷ୍ଟି ଫାଇ ନବୁ
ହୁଁ ସେତ ଗୋଟେ କଥା କେବେ ତା ପୂର୍ବରୁ ମୁଁ ଗୋଟେ କଥା କହିବି ଝିଅ ତମ ସାଙ୍ଗ ସାଥି ହଉ କିଏ ବନ୍ଧୁ ପରିଜନ୍‌ରେ କିଏ ବି ହଉ ସେ ସବୁ ଟିଉସନ୍ ଯାଉଚନ୍ତି ନା ନାହାଁନ୍ତି ଯାଉନାହାଁନ୍ତି
ହଁ ହଁ ନିଶ୍ଚୟ ଭାଇ ମୁଁ ତ ଦେଖିକି ମୁଁ ଟିକେ ଦେଖିକି ଆପଣଙ୍କୁ କହୁଛି ନା
ଆଚ୍ଛା ଟିଉସନ୍ ସେ କଣ ପାଇଁ ଯାନ୍ତି
ନାଇଁ ମୁଁ ଆମେ ତ ଆକ୍ଚୁଆଲୀ ଷ୍ଟୁଡେଣ୍ଟ ମାନଙ୍କୁ ଛାଡ଼ୁଚୁ ଗୋଟେ ଗୁଣାତ୍ମକ ଶିକ୍ଷକ ଶିକ୍ଷଣ ନେ ପାଇବେ ସେଇ ଟିଉସନ୍ ରେ କୋଚିଂ ସେଣ୍ଟର୍ ରେ ସେଇଥିପାଇଁ ତାକୁ ଛାଡ଼ୁ ଟିଉସନ୍। ଗୁଣାତ୍ମକ ହେଲା କି
ଆଚ୍ଛା ଆମେ ଗୁଣାତ୍ମକ ମିନ୍ସ ହଁ ଆଛ ଓହୋ ସେଇଥିପାଇଁ ଆଚ୍ଛ
ଆଜ୍ଞା।
ଅଁ ଯୋଉ ଜିନିଷ ମାନେ ଆକ୍ଚୂଆଲୀ ଆମେ ଏକ୍ଜାମ୍ ଓରିଏଣ୍ଟେଡ୍ ହେଇଗଲେଣି। ଏକ୍ଜାମି ରେ କିନ୍ତୁ ଭଲ ମାର୍କ ରଖିବ ଅଧିକରୁ ଅଧିକା ସ୍କୋର୍ କରିବା ସେଇଥିପାଇଁ ଟିଉସନ୍ ଦେଖିବା କଥା ଆଉ ନହେଲେ କିଛି ନାହିଁ। ତ ଆମେ ନି ସିଏ ଆକ୍ଚୁଆଲି କିଛି ଜିନିଷ ଜାଣିବା ପାଇଁ ଆଗ୍ରହୀ ହବା ଅପେକ୍ଷା ଆମେ ଖାଲି ଦେଖିଲେ ଯେ ଅଧିକା ସ ସ୍କୋର୍ କେମିତି ରଖିବା ନଲେଜ କେମିତି ବଢ଼ିବ ସେଇଟା ନ ଜାଣିକି ଆମେ କଣ କରୁଛେ ଇଏ ସ୍କୋର୍ ଟା କେମିତି ଅଧିକା ରଖିବ ସେଇ ସ୍କୋର୍ ଅଧିକା ରଖିଲେ କେମିତି ଇଏଟା ହବ କଣ? ସେତେବେଳକୁ ଆମେ ଅଧିକାରୁ ହଁ କଣ କହିଲେ?
ମାନେ ମାର୍କେଟ ରେ କମ୍ପିଟିସନ କରିପାରିବା ଆମେ।
ମାର୍କେଟରେ କମ୍ପିଟିସନ କରିବା କାହିଁକିନା ଜବ୍ ସବୁ ଯାକ କଣ ହଉଛି। ଆମେ ମାର୍କ ବେଶୀ ସେ ଯାଉଛି ଅଧିକା ସ୍କୋର ବେଶୀକ୍ ଇଏରେ ଯାଉଛି। ଏଇ ସବୁ ଜିନିଷ ଯେତେବେଳକୁ ପଳେଇ ଯାଉଛି ସେଇଥିପାଇଁ ଆମେ ଆଉ ସେଆଡ଼େ ନ ଦେଖିକି ଆମେ କଣ କହୁଛେ ଯେ ଆମ ସ୍କୋର ଟା ଭଲ ହେଇଯାଉ ଆମେ ଖାଲି ଜଵ୍ ପାଇଯିବା ବାସ୍ ଆମର ଆଉ କିଛି ନାହିଁ। କିନ୍ତୁ ଆକଚୁଲି ବେଶିକାଲି ଦେଖିବାକୁ ଗଲେ ସ୍କୁଲରେ ଆମର ବିଭିନ୍ନ ପ୍ରକାର ପିରିୟଡ଼ ଥାଏ। ଗୋଟେ ଯେତେ ସବୁ ସବଜେକ୍ଟ ପିରିୟଡ଼ ଥାଏ ସେ ଭିତରେ କିଛି ଖେଳ ପିରିୟଡ଼ ବି ଥାଏ। ତା ସାଙ୍ଗରେ କିଛି ଆମର ଭୋକେଶ୍ନାଲ ଏଯୁକେସନ ଯେମିତିକି ମଝିରେ ମଝିରେ ଯଉ ଆମର ଅ କିଛି ଯୋଉଟା କି ଇଏ ଶିକ୍ଷା ଯୋଉଟା କି ଯଦି ନିଜେ ଆତ୍ ଆତ୍ମନିର୍ଭରଶୀଳ ହେଇପାରିବ ଗୋଟେ ସିଲେଇ ଶିକ୍ଷା ବି ଦିଆଯାଏ। ହେଲା ଗୋଟେ ଗୋଟେ ସବୁ ଇଏ ସ୍କୁଲ ରେ ଥାଏ ଯୋଉଟାକି ଭୋକେଶ୍ନାଲ୍ ଏଜୁକେସନ ସିଏ ବି କିଛି କିଛି ଦିଆଯାଏ। ମାନେ ଆକ୍ଚୁଆଲି ସ୍କୁଲ ହଉଛି ଆମକୁ ଏମିତିଆ ଗୋଟେ ଜିନିଷ ଆଚଛା ହଉ ଆସୁଛି ଆମର ସ୍କୁଲ ଟା ଗୋଟେ ଏମିତିଆ ଜିନିଷ ହଁ କହୁଛି ହ ହଉ ଚି ପିଲା ହେଲା ଗୋଟେ ଏମିତି ଜିନିଷ ହେଲା ଯୋଉିଠିକି ଆମେ ଆମେ ବିଭିନ୍ନ ପ୍ରକାର ଜିନିଷ ଶିଖିବା। ନିଜେ ନିଜ ମନ ସେଇ ଜିନିଷ।
ନାଇଁ ଭାଇ ତଥାପି ଆପଣଙ୍କର ଭୟସ ଟା ଠିକ ଆସୁନି।
ଏବେ ଶୁିବିଲା ଏବେ ସୁଣାଗଲା।
ହୁଁ ନାଇଁ ଭାଇ ଟିକେ ନେଟୱାର୍କ ଉପରକୁ ଆସନ୍ତୁ।
କ
ଭାଇ ଆପଣ ଯୋଉ କଥା ଟା କହିଲେ କି ଯେ ସ୍କୁଲରେ ଯୋଉ କଣଟା ମିଳୁନାହିଁ ମାନେ ଟିଚର ମାନେ ଟ୍ରେଣ୍ଡ ହେଇକି ତାଙ୍କୁ ସେତିକି ସମୟ ମିଳିପାରୁନି ଯେ ସେତିକି ନିର୍ଭର ହେଇପାରିବ ସେତିକି ଛୁଆ ମାନଙ୍କୁ ବ୍ୟକ୍ତିଗତ ଧ୍ୟାନ ଦେଇ
ଟିକିଏ ତୁମ ଭୟସ ବି ଏପଟ ସେପଟ ହଉଚି ଟିକିଏ ବାହାରକୁ ଆସିବ।
ସେଇ ଯୋଉ ଯେମିତି ଜେଇ ନିକଟ୍ ୟୁପିଏସି ଏସ୍ଏସ୍ ସି। ତା ଉପରେ ବି ଧ୍ୟାନ ନଦବା। ସେଗୋଟେ କରିପାର ନାଁ ତ ସେଇଥିପାଇଁ ହୁଏ ତ ମେ ବି ମାନେ ସେଇ ଗୋଟେ କାରଣ ଦେଖିକି ବି ଆମେ ହଉ। ଟ୍ରେଣ୍ଡ ର ଟିଚର କୋଚିଙ୍ଗ ସେଣ୍ଟର ନ ଥିଲେ ବି ଆମେ ଯ ପଠେଇ ଦଉଥିଲେ ଛୁଆ ମାନଙ୍କୁ ଯେ ନାଇଁ ତମେ ଯାଅ ସେଇଟା ସ୍କୁଲରେ ଆଜିକାଲି ଭଲ ପାଠ ପଢା ହଉନି
ନାଇଁ ସେଟା ସେଇଟା ପରା ମୁଁ ସେତେବେଳେ ସେ କଥା କହିଲି ଯେ ହଁ କୋଚିଂ ସେ ରେ ଆମେ ଖାଲି ମାର୍କ ପାଇଁ ଯାଉଛେ ଏଇଟା ସତ କିନ୍ତୁ କେମିତି ଏଇଟା ରହିଲେ ଆମର ଅଧିକା ଖାଲି ସବଜେକ୍ଟ ବେସ ଜିନିଷ ଆମେ କେମିତି ଅଧିକା ହେଇପାରିଲା କାଲି କା ଏଇଟା ଭଲେ ଆମେ ମାନେ ଏଇ ଜାଣି ସାରିଲା ପରେ କାଲି ମେଡ଼ିକାଲ ଯା ଦେଖିବା ଦେଖିବା ଆମେ ଖାଲି ଦେଖୁଛେ କେମତି ଟାର୍ଗେଟ କଲେ ଏଇ ଜବଟା ହେଇପାରିବ। କିନ୍ତୁ ଆମେ ସିନା ନିଜେ ପର୍ସନାଲ ଆମେ ସେ ଗୁଟେ ଦେଖୁଛେ କିନ୍ତୁ କିଛି ପିଲା ଗରିବ ପିଲା ବି ଅଛନ୍ତି ସେମାନେ ତ ଟ୍ୟୁସନକୁ ଆଫୋର୍ଡ କରିପାରିବେନି ନା।
ହୁଁ।
ସେଇମାନେ କଣ କରନ୍ତି ସେମାନେ ଦେଖନ୍ତି ସେମାନେ କେମିତି ନିଜେ ଆତ୍ମନିର୍ଭରଶୀଳ ହେଇପାରିବେ। ଯେମିତି ମୁଁ ଏଇଠି କହିଲି ପା ଗୋଟେ ସିଲେଇ ଶିକ୍ଷା ହଉ ଗୋଟେ ଏଗ୍ରିକଲଚର ଶିକ୍ଷା ହଉ। ବିଭିନ୍ନ ପ୍ରକାର ମାନେ ବୈଷୟିକ ଶିକ୍ଷା ଯଦି ସେମାନେ କିଛି ଜିନିଷ ଶିଖିଲେ ସେଇଠି ସ୍କୁଲ ରେ। ସେଇଟା ଆଉ କଣ ନା ସେମାନେ ଆଉ ଆଉ ଗୋଟିଏ ଡେଭଲପ କରିପାରିବେ କିନ୍ତୁ ସେଇଟା କଣ ହଉଛି ଆମ ସ୍କୁଲରେ ଆମେ କଣ ଏଇଟା ଶିଖିବା ମାନେ ଚାଷ କରିବାକୁ ଯାଉଛୁ। ନା ସିଲେଇ କରିବାକୁ ଯାଉଛୁ ଏଇ ସବୁ ଜିନିଷ କହିକି ସେମାନେ କହନ୍ତି କିଛି ଜିନିଷ ସେମାନେ କଟେଇ ଦିଅନ୍ତି କୋଉଟା ସେ ସ୍କୁଲ କୁ ସେଥିପାଇଁ ପ୍ରିଫର କରନ୍ତିନି ଗୋଟିଏ କଥା ଦ୍ଵିତୀୟ କଥା ଆମେ ଯଦି ଯେତିକି ଇଣ୍ଟରେଷ୍ଟ ଦଉଛେ କୋଉଠିକି ଯଦି ଆମେ ଏଇ ଯୋଉ ଟିଉସନ କୁ ସେତିକି ଯଦି ଆମେ ଦେଇପାରିବା କୋଉଠିକି ସ୍କୁଲକୁ ଯଦି ଦେଇ ପରିବା। ତାହେଲେ ସ୍କୁଲରେ ବି ସେ ଜିନିଷଟା ବଢ଼ିବ ପିଲାଙ୍କର କମ୍ପିଟିସନ୍ ସେଇ ଭିତରେ ବି ବଢ଼ି ପାରିବ ଯଉଟା କି ଟିଉସନରେ ଆମେ ଦେଖୁଛେ।
ହଁ। ନିଶ୍ଚୟ ନିଶ୍ଚୟ ଭାଇ ଆମକୁ କୁହନ୍ତିନି କି ଆମର ମାଇଣ୍ଡ ସେଟ ଆମେ ଯଦି ଟିଚରଙ୍କ ପଛରେ ଯାଇକି ସ୍କୁଲରେ ଲାଗିବା ଲାଗିବା ଆଜ ଏ ମାନେ କଣ ପ୍ୟାରେଣ୍ଟସ ହେଇକି ଅଭିଅସ ସେମାନେ ପଢ଼େଇବେ ଯିବେ କାହିଁକି ସେ କୁଆଡ଼େ ତାଙ୍କେ ତ ସେଇଥିପାଇଁ ଦରମା ପାଉଛନ୍ତି।
ହଁ ନିଶ୍ଚୟ ତାପରେ ଇଏ ରହିଲା ଗୋଟେ କଥା। ହଁ ଦ୍ଵିତୀୟ କଥା ରହିଲା ଆଉ ଗୋଟେ ଅସୁବିଧା ହଉଛି ଏୟା ଯେ ଆ ଆମ ମାନଙ୍କର ମାନେ ଇଏ ଆମ ସମସ୍ତଙ୍କର ମାନସିକତା ସେ ଗୋଟେ ଯେ ଅ ଗୋଟେ ପିଲାଟେ ସିଏ ଗୋଟେ ଟିଚର ହେବା ପାଇଁ ଯେତିକି କ୍ୱାଲିଫିକେସନ ଦରକାରେ ଯେତିକି ହାଇ କ୍ୱାଲିଫାଇଡ଼ ପିଲାଟି ସେ ସେତିକି ହେଇସାରିଲା ପରେ ସେ ମନେକର କିଛି ସର୍ଭିସ ଏ ଗମେଣ୍ଟ ସର୍ଭିସ ପାଇଁ ଯାଉଛି। ଅଳ୍ପରେ କିଛି କଟିଯାଉଛି ଦ୍ୟାଟ୍ ମିନ୍ସ ତାର କଣ ନଲେଜ୍ ନାହିଁ ନଲେଜ ଅଛି। ସବୁ ଜିନିଷ ଇଏ କରିପାରୁଛି। ତ ଆମେ ଭାବୁଛୁ ଯେ ଠିକ୍ ଅଛି ଏଇ ପିଲାଟା ତ ସବୁ ଜିନିଷ ଭଲରେ ଜାଣିଛି ତ ଆମେ ତାକୁ ଏକାଥରେ ଏନଗେଜ୍ କରିପାରିବା। ଠିକ୍ ସେମିତି ଗୋଟେ ପଢ଼ାରେ ଟ୍ୟୁଉସନରେ ହଉ କି କଣ ହଉ ତାକୁ ସେଥିରେ ଆମେ ଏନଗେଜ୍ କରିଦବା। ମାନେ ସିଏ ବି ଏକରେ ଚାକିରିୀ ନ ପାଇବା ହେତୁ ସେ ପିଲାଟି କଣ ହେଲା ସିଏ ବି ତାକୁ କିଛି ଆର୍ଥିକର ସହାୟତା ସେ ଚାହୁଁଛି। ତା ସାଙ୍ଗେରେ ଆମେ ବି ଗୋଟେ ଇଏ ପାଇଲେ। ଏମିତି କି ଜିନିଷଟା ବଢ଼ି ବଢ଼ି ଯାଉଛି କିନ୍ତୁ ଉଁ ସ୍କୁଲରେ ଯୋଉ ଜିନିଷଟା କଟି କଟି ଯାଉଛି ଆଉ ଏଇଟା ଟିକେ ଅସୁ ଅସୁବିଧା ହଉଛି ଆଉ ମାନେ ମୁଁ କଣ କହୁଛି ବୁଝିପାରୁଥିବେ।
ଭାଇ ଭାଇ ଠିକ୍ ସେଇ କଥାଟା ହିଁ ମୁଁ ମାନେ ମୁଁ ଆପଣଙ୍କୁ ପଚରୁଥିଲି ଯେ ସ୍କୁଲ୍ ରେ ଏତେ ଟ୍ରେଣ୍ଡ ଟିଚର ଥାଇ କି ବି ସେମାନେ ଯୋଉ ଜିନିଷ ଟା ଦେଇ ପାରୁ ନାହାଁନ୍ତି ଗୋଟେ କୋଚିଂ ସେଣ୍ଟର ସେତିକି ଟ୍ରେଣ୍ଡର ଗୋଟେ ଶିକ୍ଷକ ନଥାଇକି ବି ଆଠୁ ଅଧିକ ଦେଇପାରୁଛି ସେମାନଙ୍କୁ ଗୋଟେ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ବି ସେମାନେ ପ୍ରିପାରେସନ କରାଉଛି ଯେମିତି ଜେ ଇ ନେଟି, ୟୁ ପି ଏ ସି ଏସେ ସି ହେଲା। ତାପରେ ବ୍ୟକ୍ତିଗତ ଧ୍ୟାନ ବି ଦେବା ହେଲା ନିୟମିତ ପରୀକ୍ଷା ହେବା ମୂଲ୍ୟା ମୂଲ୍ୟାୟନ ହେଲା ଆମେ ସ୍କୁଲରେ ସେଇଟା କରିପାରୁନେ ନିୟମିତ ପରୀକ୍ଷା ମୂଲ୍ୟାୟନ କିନ୍ତୁ କୋଚିଂ ସେଣ୍ଟରରେ ସେଇଟା ହେଇପାରୁଛି।
ହୁଁ, ହୁଁ। ଯଦି ସେଇ ଜିନିଷ ଟା ହୁଁ କୁହନ୍ତୁ?
ଏ କେ ଯୁ ଆଉ କଣ। ଅଭିବାବଆସିଛନ୍ତି। ଆଉ ଗୋଟେ ବି ଜିନିଷ ଭାଇ ଯଦି ଆମେ ପ୍ୟାରେଣ୍ଟସ ମାନେ- ସ୍କୁଲ ରେ ଯୋଉ କ୍ଳାସ ଆଜି ପଢା ହେଲା ଯଦି ଆମେ ଘରେ ଆସିକି ଭଲସେ ଆମ ଛୁଆନଙ୍କୁ ଦେଖି ଦିଅନ୍ତେ ଭଲ ଛୁଆ ମାନଙ୍କୁ ଟାଇମ୍ ଦେଇ ଦିଅନ୍ତେ ନା ତ ଆମକୁ ପ୍ରୋବ୍ଲେମ ପଡନ୍ତାନି ତାଙ୍କ ଟିସଡରେ ଛାଡିବା କିନ୍ତୁ ଆଜାକାଲି ପ୍ୟରେଣ୍ଟସ ମାନଙ୍କୁ ସେତିକି ଟାଇମ୍ ନାହିଁ ୱେ।
ହଁ ସେଇଟା ଗୋଟେ କଥା ବି। ଆମେ କିଛି କିଛି ଆମେ ଏକ୍ଟୁଆଲି ସମୟ ବାହାର କରିବାକଥା ନିଜ ଛୁଆଙ୍କ ପାଇଁ କାହିଁକିନା ତାଙ୍କ ଡେଭଲବମେଣ୍ଟ ତାଙ୍କ ଭବିଷ୍ୟତ। ଏଇ ସବୁ ଜିନିଷ ଆମେ ଦେଖିବା କଥା ସେ ଯଦି ସେମିତି ସମସ୍ତେ ଅ ଇଏ ହୁଅନ୍ତେ କଣ? ମିଳିମିଶିକି ସମସ୍ତଙ୍କର ସହଯୋଗ ରୁହନ୍ତା ତାହେଲେ ସବୁଯିନିଷଟା ଠିକ୍ ଠାକ୍ ସେ ବଢି ବଢି ଆସନ୍ତା। ଏଇସବୁ ଅ ମାନେ ଯୋଉ ସ୍କୁଲ୍ ଉପରେ ଇଏଟା ବଢନ୍ତା କଣ ଇଣ୍ଟରେଷ୍ଟଟା ବଢନ୍ତା। ଏ ଟ୍ୟୁସନ ଫିଉସନ ଧୀରେ ଧୀରେ ମାନେ ରହୁ। ଯୋଉ ପିଲାଙ୍କ ପାଇଁ ଟ୍ୟୁସନ ଟା ଆକ୍ଚୁଆଲି କାହା ପାଇଁ ଟ୍ୟୁସନ ଟା ଯୋଉ ପିଲାମାନଙ୍କର କିଛି ହେଇ ହେଇପାରୁନି ସେମାନଙ୍କୁ ଏକ୍ସଟ୍ରା ଏପୋର୍ଟ ଦେବା ପାଇଁ ସେଇଟା ହଉଛି ତ ଏମିତି ଠିକ୍ ହେଇପାରନ୍ତା ବୋଲି ଭାବୁଛି।
କିନ୍ତୁ ବର୍ତମାନ ଯୁଗରେ ଭାଇନା ଯୋଉ କୋଚିଂ ସେଣ୍ଟର ଟା ଛାତ୍ରଛାତ୍ରୀଙ୍କର ଗୋଟେ ଗୋଟେ ପ୍ରସ୍ତୁତି ର ଗୋଟେ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଇଗଲାଣି। ଯେ ଆମର ଓଟେ ପାର୍ଟ ଅଫ୍ ଏଜୁକେସନ ସେଟ ହେଲାଣି। ସ୍କୁଲ ସିଷ୍ଟମ ବାଦେ ଆମକୁ ଗୋଟେ କୋଚିଂ ସିପ୍ ସି କୋଚିଂ ସିଷ୍ଟମ ଦରକାର୍।
ଆଜ୍ଞ।
ଠିକ୍ ଅଛି ଭାଇ ଭଲ ଲାଗିଲା ଆପ ଆପଣଙ୍କ ସାଙ୍ଗରେ ଏ ବିଷୟରେ ଡିସ୍କସନ କରିକି ପୁଣି କେବେ କଥା ହବା ଧନ୍ୟବାଦ ଭାଇ।
ଆଜ୍ଞା।